ହ୍ୟାଲୋ।
ହଁ।
ଆଁ।
କଲ କରିଥିଲ କି?
ହଁ ହଁ।
ହଁ କ କଣ କଣପାଇଁ କଲ୍ କରିଥିଲ?
ଏଇ ଯାଇଥିନି ଦିଲ୍ଲୀ। ସେଇ କଥା କହିମି ବୋଲିକି କଲ୍ କରୁଥୁନି।
ହଁ ଦିଲ୍ଲୀରେ ସୁବୁ କଣ କଣ ଦେଖିଲ, କୁଆଡେ କୁଆଡେ ଗଲ, କଣ କଣ ଖାଇଲ? କିଏ ଅଛନ୍ତି ସେଇ ବିଷୟରେ କୁହ।
ଗଲାବେଳକୁ ଟ୍ରେନେରେ ଗନିଯେ ମୁଁ ନୂଆକୁ ଟ୍ରେନରେ ବସିନି ଯେ ମତେ ଭାରି କଣ ନାଗିଲା ମୁଣ୍ଡ କାନ କଣ ହେଇଗଲା। ଆଉ ସେଇ ଯୋଉ ଦୁଆର ମୁହଁ ସିଟିରେ ବସିନି। ତାପରେ ଦି ଦିନିରେ ଓହ୍ଲେଇନୁ।
ଓହ୍ଲେଇକି ଉଁ ସେ ଯୋଉ ଗାଡିରେ ଗନୁ ଯଉଠିକି ଯିବାକଥା। ହେଟିି ରହିନୁ ମୁଁ ହେଟି ମାସେ ରହିନି। ହରଦ୍ୱାର ଯାଇଥିନି ହରଦ୍ୱାର ବୁଲିକି ଦେ ଥିନୀ ବହୁତ ଭଲ ଜାଗା। ଆମ ଓଡିଶାରେ ସେଭଳିଆ ସାଜସଜା ବି ନାହିଁ। ସେଭଳିଆ ଠାକୁର ମୂର୍ତ୍ତିବି ନାହିଁ। ଆ ହେଟୀ ଗୋଟେ ଦିନ ବୁଲିନି। ଆଉ ଗୋଟେ ଦିନ ଆଉ ଗୋଟେ ଜାଗା ଗନି ନାଲକିଲା। ଆଉ ଗୋଟେ ଜାଗା ଗନି ପଦ୍ମ ମନ୍ଦିର। ଏମିତି ତିନି ଚାରି ଜାଗା ବୁଲି ବୁଲିକା ମାସେ ତ ରହିନି। ସେମାସକ ଭିତରେ କେତେ ଜାଗା ବୁଲିନି। ସବୁ ଜାଗାରା ବହୁତ ଭଲ ଇଣ୍ଡିଆ ପାର୍କ। ଆଉ ଉଁ କେତେ ଗୁରେ ଜାଗା ବୁଲିକି ଦେଖିନି ଆଉ ସବୁଠି ଫଟ ଉଠା ହେଇଛି। ସେ ଫଟ ବି ଆଣିଛି। ତାପରେ ମାସେ ହେଟି ରହିନି ହେଟି ଖାଇବା ପିଇବା ଅସୁବିଧା କିଛି ନାହିଁ କିନ୍ତୁ ଆମ ପରିବା ଭଳିଆ ସେଠି ସେ ତରକାରୀ ପତ୍ର ସେ ପନିପରିବା ସେ ଲଙ୍କା ସେଉଡ଼ା ଏ କିଛି ଭଲ ଲାଗେନା, ସେଟା ସବୁ ପରିବା ଶାଗ ଏରା ସବୁ ବଢେଇକି ବୁଢା କରିକି ସେମାନେ ବିକୁଚନ୍ତି। ଆମେ ଏଠି କଶି ଖାଇଲା ବେଳେ ଏଁ, ସେରା କୋଉଠି ଭଲ ଲାଗିବ। ଏମିତି ରହି ରହିକା ଗୋଟେ ମାସ କଟିଲା। ତାପରେ ପୁଣି ସେଇ ଟ୍ରେନ୍ ରେ ଆସିଲୁ।
ହଁ ଶୁଣ ମୋ କଥା ଟା ଶୁଣ।
ହଁ।
ମୁଁ ଯାଇଥିନି ଆମ ପୁଅ ରାଜସ୍ଥାନରେ ଥିଲା ଚାକିରୀ କରିଥିଲା। ସିଏ ମୋତେ ଏଠୁ ଘରୁ ନେଇକି ଯାଇଥିଲା। ନେଇକି ଯାଇଥିଲା ଯେ ସିଏ ରାଜସ୍ ସ୍ଥାନ ଗୋଟେ ମୁଁ ଗୋଟେ ଅ, ଅଲଗା ଅପୂର୍ବ ଜାଗା ଦେଖିକି ଆସିନି।
ହ
ତାଙ୍କର ପାଣି ସଟେଜେ, ସବୁବେଳେ ପାଣି ନାହିଁ, ତଳେ ପନ୍ଦର ଫୁଟ୍ ଗଭୀର ଟାଙ୍କି କରିଚନ୍ତି। ଉପରକୁ ଛଅ ମାହେଲା ଆଠ ମାହେଲା ପାଣି ସେଇଠୁ ସପ୍ଲାଏ ହଉଛି। ତଳୁ ଆଉ ଟାଙ୍କି କରି କେଣ୍ଟର ହଜାରେ କେଣ୍ଟର ସେ ଯୋଉ ଟାଉନ୍ ରେ ବୁଲି ବୁଲି ପାଣି ଭରୁଛି। ସେଟି ଖାଲି ଗହିରା ଗଛ, ଓଟ ଆଉ ଅ, ପୁରା ଅଲଗା ଅପୂର୍ବ କେ- ଦିନିଷ ଉରା ମୁଁ ଦେଖିକି ଆସ ସମିତ ହେଲି। ହେଟି ହଉଚି ଖାଲି ଘୋଡ଼ା ଗାଡ଼ି। ଉଟ, ଗହିରା ଗଛ। ପାଣି ଅଭାବ, ଆଉ ଓ ହଁ ସବୁ ହେଟି କଁ ସବୁ ଅଲଗା ଅଲଗା ଦେଖିକି ମୁଁ ତ ଖାଲି ଆଚମ୍ବିତ ହେନି ଆମ ଓଡିଶା ଚ ମାନେ ଅଲଗା। ସେଟିକାର ଚଳନ ବହୁତ ଅଲଗା। ଆଉ ସେଇ ସବୁ ଜାଗା ଦେ କିନା ଆସିକି ବହୁତ ମନ ଗୋଟେ ଉଁ, ଇଏ ଅଲଗା ପ୍ରକାର ଲାଗିଲା, ମୁଁ କହିନି ଇଏ ଯେ କା -ଆମେ ଦିନେ ଦେଖିନଥିଲୁ। ସିଏ ସବୁ ମରୁଭୁମି, ପାଣି ଅଭାବ। ଆଉ ଧର୍ମଶିଳା ଏଁ, ଜିଲ୍ଲା ସିଏ ଦେଶ। ଓଡିଶା ଠୁ ଧର୍ମ ଅଧିକା। ହଉ ତୋମେ ଆଉ କୁଆଡେ ଯାଇଥିଲ?
ଆଉ ଉଁ, ଗଲା ବର୍ଷ କୁ ଆ ଅଁ, ଯାଜିପୁରୁ ଯାଇଥିନି ଯୋଉ ଏଠିକି ବିରଜା ବିରଜା ମନ୍ଦିର। ବିରଜା ମନ୍ଦିର ଏତେ ଆମ ଓଡିଶାରେ କେ ଏତେ ଭଲ ଭଲ ଜାଗା ସବୁ ଅଛି, ଆଉ ସେ ଜାଗା ସବୁ ପବିତ୍ର ଜାଗା। ସେଠି ପିତୃ ଲୋକ ଉଦ୍ଧାର ହଉଚନ୍ତି। ଆ ସେ ଜାଗା କେତେ ଫଇଚାଡ କେତେ ଫେର ଆମ ଓଡିଶାରେ ବି ବହୁତ ତୁ ଭଲ ଜାଗା ନାହିଁ କି ସବୁ ଜାଗା ରା ମ ଓଡିଶାରେ ବି ଭଲ ଜାଗା ଅଛି ଓଡିଶାରେ ତ ସବୁ ଅଛି। ଆ ସେ ବିରଜା ମନ୍ଦିର ହଁ ଦେଖିଲି ସେଠି ବିି ମୁଁ ହାରି ଭଲ ନାଗିଲା ମନ ବୋଧ ହେଇଗଲା। ଆଉ ସବୁ ଜାଗା ଟା ବୁଲିକି ଦେଖିଲାନି ଆଉଥରେ ଗନେ ସେ ଜାଗା ସବୁ ବୁଲିକି ଗୋଟେ ଗୋଟେ ଦିନ ରହିନେ ସେ ଜାଗା ସବୁ ବୁଲିକି ଦେଖିନେ ମନବୋଧ ହବ। ଆଉ ଆମର ତୀର୍ଥ ଜାଗା ତ ସବା ପ୍ରଥମେ ଆମର କୁଶଳେଶ୍ୱର ଦେଓଗାଁ। ଆଉ ଦେଓଗାଁ ତ ସବୁ ଛୁଆ ଦିନରୁ ଯେ ଏପର୍ଯ୍ୟନ୍ତ ସବୁ ବର୍ଷ ଯିବାକୁ ହଉଚି। ଦେଓଗାଁ ଭଳିଆ ଯାତ୍ରା, ଆଉ କୋଉଠି ଏତେ ବଡ ଆୟତନ ନାହିଁ। ମୁଁ ଏଇରା ସବୁ ଦେଖିକି ସବୁ ବର୍ଷ ମନ ହବ ଯିବା ପାଇଁ। ଆଉ ଯାଇ ହଉନି ସବୁ ବର୍ଷ କିନ୍ତୁ ମନ ହଉଚି ଯିବା ପାଇଁ ଏମିତି କେତେ ଜାଗା ସେ ପୁରୀ ବି ଟିକେ ଯାଇଥିନେ ଆଉ ହେଇଥାନ୍ତା। ଏ ପୁରୀ ଟିକେ ଯିବାକୁ ଅଛି। ଆଉ ଏ ବର୍ଷ ଯାଇଥିନି ତାରା ତାରିଣୀ। ସେଠି ଏତେ ସୁନ୍ଦର ଜାଗା। ବସିବାକୁ ସେଠି ଖାଲି କହିବୁ ବସିକି ଏଇଠି ରହନ୍ତି କି। ପାହାଡ ଓପର ପର୍ଯ୍ୟନ୍ତ। ଚଢି ଚଢିକା ଗାଡି ବୁଲି ବୁଲିକା ଯାଉଚି ଯାଇକି ସେ ଉପରେ ହେଟା ଶୁଭିଲାନେହିଁ। ଏମତି ସବୁ ହଁ, ଆଉ କୁଆଡେ ଯାଇଥିଲ କହିବ?
ହଁ କହୁଚି
ହଁ।
ମୋର ଟିକେ ଇଚ୍ଛା ଅଛି କି ଦଶା ଶନି ଘାଟ ବିରଜା ଦଶା ଶନି ଘାଟ କୁ ସେଇ ଘାଟରେ ପାଣିଛ ଛିଞ୍ଚନ ହେନେ ବୁଡ ଦେନେ ଏ ମୁକ୍ତି ପସରା ଜୀବକୁ ମିଳେ ସେଇ ଯୋଉ ଦଶ ଦଶା ସନୀ ଘାଟରେ ଏଇ ଯୋଉ ଯଜାତି କେଶରୀ ସାତ ଥର ଯଜ୍ଞ କରି ଥିଲେ ବ୍ରହ୍ମା ସେଇଠି ବି ଯଜ୍ଞ କରିଥିଲେ। ସେଇ ଜାଗାରେ ସେଇ ଯୋଉ ଘାଟରେ ଯିଏ ଏ ଏଁ ସ ସ୍ନାନ ଛଉଚ ହବ ସିଏ ମଲା ବେଳୁ ମୁକ୍ତି ପସରା ହବ। ସେଇଠି ଯିଏ ବୁଡ ନ ଦବ। ସେ ସେଇଠି ଯମ ଯନ୍ତ୍ରଣା ଭୋଗ କରିବ। ସେଇଟା ମୋର ଇଚ୍ଛା ଅଛି ଅଛି ଯିବାକୁ ଯେ। ଏବ ବର୍ଷ ଚା ଚେଷ୍ଟା ଅଛି ଯିବା ପାଇଁ ଆଉ। ତମେ ବାହାରୁନ ଯିବା ସାଙ୍ଗ ହେଇକି ସେଇ ଦଶା ସନି ଘାଟକୁ।
ହଁ ହଁ, ଆଉ ଗନେ ମତେ କହିନେ ମୁଁ ଯିମି। ହୁଁ ଯିବ।
ହଉ ହଉ। ଆଉ ମୁଁ ଏ ବର୍ଷ ମନସ୍ଥ କରିଛି। ସାଙ୍ଗ ହେଇକିନା ମୁଁ ପ୍ରୋଗ୍ରାମ ରଖିବା। ମୁଁ ତମ ଫୋନ ଦ୍ୱାରା ଡା କିବି ଆଉ ସାଙ୍ଗ ହେଇକି ଦଶା ଶନି ଘାଟ ଆଡେ। ଯିବା, ସେଇଠି ଟିକେ ସ୍ନାନ ଛଉଚ ହେଇକି। ଆଉ, ଆଉ କୋଉଠିକି ଯିବା ଆଉ। ଆଉ ତମେ, ଆଉ କୁଆଡେ ଯିବାକୁ ମନସ୍ଥ ଅଛି କି?
କପିଳାସ, କପିଳାସ ଯୋଉ ଢେଙ୍କାନାଳ ରୋଡ କପିଳାସ। ହେଟିକି ଯିବାକୁ ହବ।
ହଉ ହଉ, ସେଇଟା ତ ଆମ ଗାଁ ପାଖେରେ। ଆସିବ ଏଇ କପିଳାସ। ହଁ ଜିବା ବା, ତେରଶହ ବାଇ ବାଇଶି ପାହାଚ। ଯୋଉ ଦମ, ଦମ ନେଇ ନେଇ ସେ କପିଳାସ ଶିଖର ଚଢିବ। ଆଉ ସିଏ ତ ପ୍ରଥମ ଈଶ୍ଵରଙ୍କର। ଆଦ୍ୟ ପିଷ୍ଠ ସ୍ଥଳୀ ଧର୍ମ ଦେବ ପୁଣ୍ୟଥଳୀ। ସେଇଟା ଦେଖିବା ଟା ନିହାତି। ଦରକାର ଆଉ ତା ଦର୍ଶନ ଅତି ମହାନ ଧର୍ମ। ପୂଣ୍ୟ।
ହଁ ସେଇ ଜାଗାକୁ। ମୁଁ ଯେମିତି ହେଲେ ଟିକେ ଏଇ ବର୍ଷେ ଭିତରେ। ଆଁ ଯିମି ଆଉ ଆଗକୁ କାଳେ ଯାଇ ନହବ। ଗୋଡ ହାତ ଅଚଳ ହେଇଯିବ। ସେଇଟାକୁ ମୁଁ ଯିବା ପାଇଁ ଭାରି ମନସ୍ଥ ଅଛି। ହଁ। ହେଲା ନା।
ହଉ ହଉ ମୁଁ ତାହେନେ ତମକୁ ଏ ବର୍ଷ। ହଁ ଯୋଉ କପିଳାସ ମାଘ। ଜାଗର ଯାତ୍ରା କପିଳାସ ରେ ହୁଏ।
ହ
ସେଠି ଲକ୍ଷେ ଦି ଲକ୍ଷ ଲୋକ ସମାଗମ। ଏତେ ଅପୂର୍ବ ଜେଗା ସ୍ ସେ ଜେଗାର ମହିମା ବହୁତ ଅନ୍ୟତମ। ସେଠି ଦି ଲକ୍ଷ ଲୋକରେ ସୋର ସାର୍ ତିବ୍ର। ପାଟି କୌଣସି ଶବ୍ଦ ସାଉଣ୍ଡ। ନାହିଁ ଆଉ ଶିଖର ଚଢି ଚଢ଼ି ଚଢି ଚଢ଼ି ଚଢି ଚଢ଼ି ଯିବ। ଦୀପ ଜାଳିବ ପ୍ରଭୁଙ୍କର ଦର୍ଶନ କରିବ। ସେ ତ ଅତି ଅପୂର୍ବ ଅମୂଲ୍ୟ ଜାଗା। ସେଇ ଜାଗା ମାନଙ୍କୁ ଗଲେେ ବହୁତ ପୁଣ୍ୟ ବହୁତ ଧର୍ମସ୍ଥଳୀ ଜାଗା।
ହଉ ତାହେଲେ ମୁଁ ଯେତେବେଳେ ଯିବ ମତେ କହିବ ମୁଁ ଜୀମି ଟିକେ ରଖୁଛି।
ହଉ ହଉ।